ହଁ
ନାଇ ବସିଥିଲି ଏମିତି ଭାବୁଛି ଆଉ ରଜ ତ ପଳେଇଲା ମନ ଭାରି ଦୁଃଖ ହେଇଗଲା
ଓହୋ ଭାବିବାର ଏଥିରେ କଣ ଅଛି ରଜ ପର୍ବରେ ଆଉ ଗୋଟେ ପର୍ବ ଆସ ତ କଣ ଜାଣିନ କି
ରଜ ପରେ ଆହୁରି ଗୋଟେ ପର୍ବ ଆସୁଛି
ଆଉ
ସେଇଟା କଣ ମୋତେ ଟିକେ ଦେଖିଆ କହିଲୁ
କଣ ଏଇଟା ଝିଅ ମାନଙ୍କର ଅବସ୍ଥା! ! ! ! ! ! ! ! ! ! ସବୁ ବା ଛୋଟଠୁ ଆରମ୍ଭ କରି ଯେ କେତ ଗାଁ ରେ ଯେତେକ ସବୁ ଯୁବକ ଯୁବତୀ ମାନେ କି ଥିବେ ସେଇମାନଙ୍କର ବ୍ୟବସ୍ଥା ସବୁ ଝିଅମାନଙ୍କ ଦେ ତୁ କହୁନୁ ଟା କଣ ହେଇଥାଇପାରେ
ଝିଅମାନଙ୍କର ଓଷା ଆଗକୁ ଆଉ ଗୋଟେ ପର୍ବ ଆସୁଛି ଏଇଟା ତ ହେଇଗଲା ଆମର ଆଷାଢ ମାସ ହ ଆଷାଢ ଜେଷ୍ଠ ଆଷାଢ ଶ୍ରାବଣ ଓହୋ ହଁ ହଁ ଜାଣିଲି ଜାଣିଲି ଯୋଉ ଭାଦ୍ରବ ମାସରେ ଆମର ଯୋଉ ପଡିବ ସେଇଟା କଣ କୁହାଯାଏ ଯୋଉ ଖୁଦୁରୁକୁଣୀ ଓଷା ତ
ହଁ ହଁ ଠିକ ତାହେଲେ ମନେ ରଖିଛୁ ତୁ ଆଉ
ଓହୋ ଆରେ ମୋର ତ ମନେ ନଥିଲା ସତରେ ତୁ ମନେ ପକେଇଥିଲୁ ଯାଇ ହଉ ତୋ ଭଳିଆ ସାଙ୍ଗ ଯୋଉଠି ଗୋଟେ ଥିବ ଯୋଉଟା ବି ମନେ ନଥିବ ସେଇଟା ସାଙ୍ଗେ ସାଙ୍ଗେ ମନେ ପକେଇଦବ ମନଟା ମୋର ଏତେ ଖରାପ ଥିଲା ଆଉ ମୁଁ ଏଇନୁ ତୋଠୁ ଯେତେବେଳେ ଶୁଣିଦେଲି ଆଗକୁ ଖୁଦୁରୁକୁଣୀ ଓଷା ଆସୁଛି ଓହ ମୋ ମନ ତ ପୁରା ଖୁସି ହେଇଗଲା ଆଉ ଆଉ ସେପଟେ ସେ ସେପଟେ କଣ କେମିତି ତମର ପୂଜା ହଉଛି
ସେପଟେ କଣ ତୁ ତ ଯାଇକି ସହରରେ ରହିଲୁ ତୁ କେବେ ଆଉ ଗାଁକୁ ଆସିବୁ କହିଲୁ ଯାଇଛୁ ତ ଯାଇଛୁ ହଉ ବାହା ହେଇଗଲୁ ବୁଝ ଏଠି ଆସିବାକୁ ନାଇଁ ଏବେ ଆସୁଛି ନାଇ ଗାଁକୁ ଏ ବର୍ଷ ଆସେ କରିବା ଭଲସେ ମିଶିକି ଓଷା
କଣ କରିବି ଆଉ ସେଇଟା ବି ଗୋଟେ ସତ କଥା ମୁଁ ତ ଆଉ ଏତେ ସମୟ ଦେଇପାରୁନି ଗାଁକୁ ମୁଁ ବି ଯାଇପାରୁନି ଆଉ ଆମର ଏପଟେ ଆମ ଏପଟ ଗାଁ ରେ କଣ କି ଏ ଆମର ବିଲ ବାଡି ଟିକେ ଅଧିକ ଆଉ ସେଇଥିପାଇଁ ତ ତାଙ୍କର ବିଲ ବାଡି ଓଷା କରିବାକୁ ପଳଉଛନ୍ତି ଆଉ ଛୁଆ ପିଲା ଘର ଏତେ କାମ ଭିତରେ ଆଉ ତ ଗାଁକୁ ସେତେ ସମୟ ଦେଇ ପାରୁନି କିନ୍ତୁ ତଥାପି ଯାଉଛି ଆମେ ବି ଏପଟ ବି ଆମେ ଗାଁରେ ରହୁଛୁ ସେପଟରେ ବି ସାଙ୍ଗସାଥି ତ ବହୁତ ମନେ ପଡୁଛନ୍ତି ଓଷା ବାର ଅ ପୁନେଇ ପର୍ବ ଯେତେବେଳେ ଯାହା ହେଲେ ମୋର ତ ଆଗେ ସେଇ ଗାଁ କଥା ମନେ ପଡିବ ସାଙ୍ଗସାଥି କଥା ମନେ ପଡିବ କିନ୍ତୁ କଣ କରିବା? ଭଗବାନଙ୍କର ତ ଇଏ ଗୋଟେ ବିଚିତ୍ର ନିୟମ ସବୁ ଝିଅ ଦିନେ ନା ଦିନେ ଶାଶୁଘରକୁ ଯିବେ ସେଥିପାଇଁ ତ ତଥାପି ଯିବାକୁ ତ ମୁଁ ଚେଷ ଚେଷ୍ଟା କରୁଛି କିନ୍ତୁ ହଉନି ତ ତୁ କଣ କରୁଛୁ ତୁ ଏ ବର୍ଷ ଗାଁକୁ ଆସୁଛୁ ନା ନାଇଁ
ହଁ ମୁଁ ତ ନିହାତି ଯେହେତୁ ଖୁଦୁରୀକୁଣୀ ଓଷାଟା ଆଉ ମୁଁ ନହଲେ କଣ ହବ ନା କଣ ମୁଁ ଗଲେବା ସିନା ପୂଜା ପୂଜି ବାହା ହେଇସାଲେ କଣ ହେଲା ଆଉ ଓଷା ତ ମନା ନାହିଁ ନା ଯେହେତୁ ତ ଭାଇ ମାନଙ୍କ ପାଇଁ ହିଁ କରାଯାଏ ତ ତଅପୋଇ ତ ଜାଣିଥିବୁ ଭାଇମାନଙ୍କ ପାଇଁ କରିକି ଭାଇର ଶୁଭ ମନା ସି ସେ ଭଲରେ ଭଲରେ ବୋଇତରେ ଭଲସେ ତାଙ୍କର ବ୍ୟବସାୟ କରିକି ଘରକୁ ଫେରିଥିଲେ। ଆଉ ମୁଁ ସେମିତି ମୋ ଭାଇ ମୁଁ ଥିବା ପର୍ଯ୍ୟନ୍ତ ମୋ ଭାଇ ମାନଙ୍କର ମୁଁ ତାଙ୍କ ପାଇଁ ଓଷା କରିବି। ଆଉ ତୁ ଶୁଣୁ ତୁ ଏଇ ବର୍ଷ ଯେମିତି ହେଲେ ଆସେ। ଆମେ ମିଶିକି ମୁଁ ବି ଏବର୍ଷ ଆସୁଛି ଭଲସେ କରିବା। ଆଉ ତୋର ମନେ ଅଛି ନା ନାଇଁ କହିଲୁ ଆମେ ସେ ଯୋଉ ଛୋଟବେଳେ କେମିତି କଣ ଯାଇକି ସବୁ ଫୁଲ ଫୁଲ ସବୁ ତୋଳୁ ସେଟା ମନେ ଅଛି ନା ଭୁୁଲିଗଲୁଣି।
ପୁରା ମନେ ଅଛି କେମିତି ଭୁଲିଯିବି ମୁଁ ସବୁ ମନେ ଅଛି ସେ ଯୋଉ ବର୍ଷା ହଉଥିବ। ଯୋଉ ଗାଧେଇକି ଯିବା ଯୋଉ ଖଇ ପକେଇ ପକେଇ। ଆଉ ହୁଳ ହୁଳି ଦେଇ ଖଇ ପକେଇ। ଯୋଉ ପୁରା ହସ ଥଟା ମଜା ସାଙ୍ଗସାଥି। ଆଉ ଜାଣିଛୁ ସେଇ ଗୋଟେ ଜିନିଷ ତ ମୁଁ ମନରୁ କେବେ ବି ଭୁଲିବିନି। ସେତେବେଳେ ଆମର ଦୋକାନ ମାନଙ୍କରେ ସବୁ ଟଙ୍କିକିଆ ସାମ୍ପୁ ଥାଏ। ଗୋଟେ ସାମ୍ପୁ ଯଦି ଆମେ ନେଇଥିବୁ, ଟଙ୍କିକିଆ ସାମ୍ପୁ ଗୋଟେ ନେଇଥିବୁ ସାଙ୍ଗମାନେ ସିଏ ଛଡେଇ ନବ ମତେ ଟିକେ ଦେ ସିଏ କହିବ ମତେ ଟିକେ ଦେ ସିଏ କହିବ ମତେ ଟିକେ ଦେ। ଆଉ ସେଇଟା ତ ଯାହା ମନେ ପଡେ ପଡେ ଆଉ ଯୋଉ ପୁଣି କଣ ହୁଏ କହିଲୁ ଆମର ଯୋଉ କମଳା କେତେ ଜଣ ସାଙ୍ଗ ଆମର ହଁ, ସେ ବଦମାସୀ କରନ୍ତି ମନେ ଅଛି ନା ନାଇଁ। କମଳା ଝୋଳ ତାକୁ କଣ କରିବେ କମଳା ନେଇକି ଯାଇଥିବେ। ଆମର କୁଥି ନାହାକଣୀ ବୋଲି ଜଣେ ଥାଏ କୁଥି ନାହାକଣି ସିଏ ତ ତାର ଅ ଉପାସ ରହି ସେ ତ ତାର ପୂଜା କଥା ସିଏ ତାର ବୁଝେ। କିନ୍ତୁ ଆଉ କେତେଜଣ ପିଲା ବଦମାସୀ କରନ୍ତି ସିଏ ତ ଓଷା ବିଷୟରେ କିଛି ଜାଣନ୍ତିନି। କମଳା ଝୋଳ ନେଇକି ଯାଇଥିବେ। ଯେମିତି ସେ ଆମର ଗୋଟେ ଅଛି କୁହନ୍ତି କଣ ସେଟା ଝରଣ କୁହନ୍ତି, ସେଠି ଗାଧେଇବାକୁ ଯାଉ ସେଠି ବାଲୁକା ପୂଜା ହୁଏ। ଝରଣାରେ କଣ ହୁଏ ନା ଯେତେବେଳେ ଗାଧେଇକି ବାଲୁକା ପୂଜା ସରିଯାଏ। ଇଏ କେତେଟା ଝିଅ ଥାନ୍ତି କମଳା ବସିକି ତାଟିଆ ନେଇକି ଟିଫିିନ ନେଇକି ଯାଆନ୍ତି ବସିକି କମଳା ଝୋଳ ସେଠି କରନ୍ତି। କମଳା ଝୋଳ ଯୋଉ ବାସ୍ନା, ଆମେ ତ ଓଷା କରୁଥିବୁ ଆମ ପାଟିରୁ ବି ଲାଳ ବୁହେ। ହେଲେ ତ ଆମେ ଆଉ ମାଗିକି ଖାଇପାରିବୁନି, ଆଉ କଣ କରିବୁ ଖାଲି ବାସ୍ନା ଶୁଙ୍ଘି ଶୁଙ୍ଘି ଆସୁ ଆଉ। ତୁ କେତେ ବଦମାସୀ କରୁ ଦେଖିବା କହିଲୁ, ତୋର ମନେ ଅଛି ନା ନାଇଁ ତୁ କେତେ ହଇରାଣ କରୁ। ଗାଧୁଆ ତୁଠରେ ଗାଧେଇଲା ବେଳେ ସମସ୍ତଙ୍କ ସାବୁନ ଲୁଚେଇ ଦୋଉ ମନେ ଅଛି ନା ନାଇଁ।
ଆଲୋ ହଁ ତୁ କହନି ଆଲୋ ସିଏ ତ ଯାହା ମନେ ଅଛିି ଯଦି ତୋର ମନେ ପଡୁଛି ନା ନାହିଁ କହିଲୁ। ଏଇଠି ଦେଖନୁ ମାନେ ରାତିରେ ଶୋଇବାନି ମେହେନ୍ଦି ଲଗେଇକି ଯାଇଥିବା ଯେ ସେଠି ଫୁଲ ତୋଳୁ ତୋଳୁ ମେହେନ୍ଦି ସବୁ ହଳଦିଆ ହେଇଯିବ। ତୋର ମନେ ଅଛି ନା ନାହିଁ କହିଲୁ, କେତେ ମଜା ମସ୍ତି ହଉ କୁଆଡେ ଗଲା ଲୋ ସେ ସବୁ ଦିନଗୁରା। କେବେ ଆଉ ଫେରିବ କେଜାଣି।
କିନ୍ତୁ ମୋର ତୋ ଉପରେ ବହୁତ ରାଗ ଲାଗେ। ତୁ ସମସ୍ତଙ୍କୁ ମେହେନ୍ଦି ଭଲରେ ଲଗେଇଦେଉ ମତେ ପୁରା ଶେଷ ଅବସ୍ଥାକୁ ରଖୁ। ମତେ କହିବୁ ନାଇଁ ନାଇଁ ତୁ ଥା ମୁଁ ତୋତେ ରାତି ଏଗାରଟାରେ ପୁରା ଭଲ କି ଲଗେଇ ଦେବି। ଆଉ ଭଲ କି ଲଗେଇଦବ ବୋଲି ମନେ ଅଛି ଗୋଟେ ଥର ମତେ ଲଗେଇଦବା ବାହାନାରେ ରାତି ବାରଟା କରିଦେଲୁ ଯେ ମୁଁ ନିଦରେ ଶୋଇଛି। ମେହେନ୍ଦି ମୋ ହାତରେ ରଖିକି ତୁ ବି ନିଦରେ ଶୋଇ ପଡିଛୁ। ସକାଳୁ ଉଠିକି ଦେଖିଲା ବେଳକୁ ପୁରା ମୋ ହାତ ଗୋଟାକଯାକ ଖାଲି ଥୁଆ ହିଁ ହେଇଛି। ସେଥିରେ କିଛି ଫୁଲ ପଡିନି ଡାଳି ପଡନି କେତେ ହସିଛେ ସେଦିନର ମଜା ମତେ ଏବେ ବି ମନେ ପଡିଲେ ମୁଁ ମୋ ସାଙ୍ଗ ଏପଟରେ ଯୋଉ ସାଙ୍ଗସାଥି ଅଛନ୍ତି। ଆମର ସମସ୍ତଙ୍କୁ ମୁଁ କୁହେ। ମୁଁ କହେ ଆଉ ଏମିତି ମୋର ଗୋଟେ ସାଙ୍ଗ ଥିଲା ମତେ ମେହେନ୍ଦୀ ଲଗେଇଦବ ବୋଲି ରାତିରେ ସେ ଶୋଇ ପଡିଛି ତାର ଆଉ ମନେ ନାହିଁ ମତେ ଲଗେଇଦେବାକୁ। ସେ ପୁରା ହାତ ଯାକ ପୁରା ଯାତ୍ରା ହେଇଯାଇଛି ଆଉ। ସବୁବେଳେ ସେଇ କଥା ମୋର ମନେ ପଡୁଛି।
ହଁ ପା ଏଇ ଖୁଦୁରୁକୁଣୀ ଓଷା ଆଇଲେ ସବୁ ତ ଯେତେକ ପୁରୁଣା କଥା ମନେ ପଡୁଛନ୍ତି। ସେ ଦିନ କେତେ ଏତେ ଭଲ ଥିଲା ଲୋ ଠାକୁର ତିଆରି କରୁଥିଲେ, ପଇସା ଆଦାୟ କରୁଥିଲେ। ସବୁ ସବୁ ସାହି ସାହିରେ ମାଗୁଥିଲେ ପଇସା ଏକାଠି ହଉଥିଲେ କେତେ ପୂଜା କରୁ କେତେ ରାତି କରୁ ଉଠିକି ଫୁଲ ୟା ବାଡି ତା ବାଡି ଚୋରି କରୁ। ଆଲୋ ଫୁଲ ତ ଯାହା ଚୋରି କରିବା କରିବା ତୋର ମନେଅଛି ନା ନାହିଁ କହିଲୁ ଦେଖୁନୁ ମୁଁ ଯାଇକି ଏଇ ଯୋଉ ବେହେନା ଆରପାଇରେ ଯୋଉଁ ଫୁଲ ତୋଳୁ ତୋଳୁ ପୁରା ଲାଗି ତାଙ୍କ ଡାଳ ଭାଙ୍ଗିଦେନ୍ତି, ତ ସିଏ କେତେ କଥା କହନ୍ତି ବର୍ ବୋ ପଳେଇ ଆସେ ସକାଳେ ଯାଇକି ତା ପରଦିନ କହିବି ଆ ତମର ଡାଳ ଭାଙ୍ଗି ଯାଇଛି ଆମକୁ ଟିକେ କିଛି କହିବନି। ଆଜି ଯେହେତୁ ଠାକୁର ମଷା ପଛା ଭୋଗ ଅଧିକ ଦେବୁ ଆଉ ଡାଳତ ଭାଙ୍ଗିଗଲା ଭାଙ୍ଗିଗଲା ଆଉ। ଆଉ ଦେଖୁନୁ ସେ କେମିତି ଚିଡ଼ଣ୍ଟି ନିକି ତୋର୍ ମନେ ଅଛି ନା ନାଇଁ କହିଲୁ?
ମନେ ଅଛି ମନେ ଅଛି ସେ ଯେଉଁ ତାଙ୍କ ଯେଉଁ ବୁଢ଼ା ସକାଳୁ ଆସିକି ଯୋଉ ଓ ଗାଳି ସିଏ ଦିଏ, ପୁରା ଆମର ଗାଉଁଲି ଭାଷାରେ ଯୋଉ ଗାଳି। ଉଁ ଏବେ ବି ସ ଆରେ ସେ ବୁଢ଼ା ବଞ୍ଚିଛି ନା ମରି ସାରିଲାଣି?
ଆଲେ ସେ ମରିଯାଇଛି ନା କଣ ମୁଁ ଶୁଣିବାକୁ ପାଇଥିଲି ତା ନାତୁଣୀ ମାନେ ବା କହୁଥିଲେ ବୁଡା ମରିଯାଇଛି।
ଏ ହେ ବୁଢା ଟା ମରିଗଲା ସିନା ଆ ଅବସ୍ୟ ଆମକୁ ଟିକେ ଗାଳି ଦଉଥିଲା ହେଲେ ମରିଗଲା ଭାରି ଶୁଣିକି ମତେ ଭଲ ଲାଗିଲାନି। ମୁଁ ବି ଟିକେ ତାକୁ ଦେଖି ପାରିଲିନି। କିନ୍ତୁ ଏପଟରେ ସେମିତି ଓଷାର କିଛି ବିଶେଷ ମାନେ ମହତ୍ୱ ନାହିଁ। ସେମନ୍ତି ଯେ ସେ ନର୍ମାଲ ଏମିତି ଓଷା କରୁଛନ୍ତି। ହେଲେ କଣ ବାଲୁକା ପୂଜା ସେତେ କେହି ଝିଅ ମାନେ ଗାଧେଇ ଯାଆନ୍ତିନି ଏଠି। କହିବେ ଆମର ଆମ ଚମ ଚମଡାରେ ସବୁ କଣ ବାହାରି ପଡିବ ଛଉ ବାହାରି ପଡିବ ଆମେ ସେ ପୋଖରୀ ପାଣି ଗାଧେଇବୁନୁ। ଏପଟେ ଝିଅ ମାନେ ସେତେ କରନ୍ତି ଓଷା ସାଜସଜା ଟା ଟିକେ ଅଧିକ କରନ୍ତି। କିନ୍ତୁ ସେତିକି ମତେ କାଇଁ ଲାଗେନି ମନ ଭକ୍ତିରେ ସେମାନେ କରୁଛନ୍ତି, ଠାକୁରଙ୍କ ପ୍ରତି ତାଙ୍କର ଗୋଟେ ଭଲ ପାଇବା କାହିଁ ମତେ ଲାଗେନି ସେ ଓଷା କରନ୍ତି କିନ୍ତୁ ଗାଧେଇବାକୁ ଯିବେନି। ଜଣେ ଦି ଜଣ ଗାଧେଇ ଯିବେ। ତାପରେ ସେଠୁ ଆସିଲା ପରେ ନିଜ ଘରେ ନିଜେ ସବୁ ରହିବେ। କିନ୍ତୁ ହଁ ଏଇଟା ହୁଏ ଆମର ଏଇଠି ଗୀତ ଫିତ ଲଗେଇ ଛୁଆ ନାଚ କରନ୍ତି। ରାତି ବାରଟା ପନ୍ତ ବାଜେ ଆମେ ସବୁ ସେମିତି ପିଣ୍ଡାରେ ବସିଥିବୁ ଆଉ ଆମ ଛୁଆ ମାନେ ଯାଇଥିବେ, ଆମେ ସେମିତି ବସିଥିବୁ। ସେ ଛୁଆମାନଙ୍କୁ ଦେଖିଲେ ଆମର ମୋ ପିଲାଦିନ କଥା ମନେ ପଡ଼ିଯାଏ ଆମେ ବି ଏମିତି ସାଙ୍ଗ ହେଉଥିଲୁ ଆମେ ବି ଏମିତି ବର୍ଷା କାଦୁଆ ହୋଉ। ଯୋଉଠି ଆମର ପୂଜା ହଉଛି ତା ଆଗଟାରେ ପ୍ରବଳ ପାଣି ଜମୁଛି। ବହୁତ୍ ଅପରିଷ୍କାର ହଉଛି, ସେଥିପାଇଁ ଇଚ୍ଛା ବି ହଉନି ଏଠିକି ଯିବାକୁ ତମର ଯୋଉଠି କୋଠି କରିଛ ସେ ଜାଗା ପୁରା ସୁରକ୍ଷିତ ଅଛି।
ଆଲୋ ତୁ କହନି ତୁ ଜାଣିଛୁ ସେଇ ଯୋଉଁ ଜାଗା ଲୋ ମା ଏତେ ପାଣି ରହିବାରେ ଇଚ୍ଛା ଥାଏ ଦିନମାନେ ସୁଖେନା। ଆଲୋ ଠିକ୍ ସେଇ ପୂଜା ବେଳୁ ବର୍ଷା। ଆଉ ବର୍ଷା ତ ଏମିତି ଆଉ କଣ ଓଷା କରିବୁ ପୁଣି ଲାଇନ ଯଦି କଟିଯିବ। ତମକୁ ଟ୍ରଚ୍ ମାରିକି କର। ତ ସେଇଥିରେ ଯୋଉ ଆନନ୍ଦ ତ କହନି ଛୋଟ ବଳର ମଜା ତ ଜାଣିଛୁ। ସେ ଛୋଟ ବେଳ ସେ ଡିବି ହୋଉ କି ସେ ଟ୍ରଚ୍ ହଉ। ସେଇଥିରେ ତ ଆମେ ସେଇଥିରେ ତ କେତେ କଣ ଖୁସି ଦୀପାବଳିରେ ତ ଆମେ ବହି ପଡ଼ୁଥାଉ। ଆଉ ତୁ ଜାଣିଛୁ ନା ନାଇଁ କହିଲୁ? ଆଉ ଏଇ ବର୍ଷ କୁଆଡ଼େ ଖୁଦୁରୁକୁୁଣି ଭଲ କୁଆଡ଼େ କହୁଛନ୍ତି ହୋବ ବୋଲି ଆଉ ମୁଁ ଭାବିଛି ମୁଁ ଯିବି ବୋଲି। ଆ ତୁ ଯଦି ଆସିଲେ ଭଲ ହୋଅନ୍ତା ହେଲା। ଆ ଆସେ ଆଉ ରହିବା ସେ ମାସ ଟାଙ୍କ ପୁରା ରହିବା ଆମର ଏବେ ପାଞ୍ଚ ପାାଳି ହୁଏ ତୁ ଜାଣିଛୁ। ଚାରି ପାଳି ନ ନ ଆସିପାରୁଚୁ ଚାରି ପାଳି ଜମା ପାଞ୍ଚ ପାଳି ଟା ନ ହେଲେ ଆସେ। ସେଇ ଦିନ ପିଛା ମଜାମସ୍ତି କରିଦବା ଆଉ।
ହଁ ହଁ ଗୋଟେ ଭଲ ବୁଦ୍ଧି ମତେ ଦେଇଛୁ। ମୁଁ ଭାବୁଛି ଏଇ ବର୍ଷ କଣ ଗୋଟେ ମିଛ କଥା କହିକି ଗାଁକୁ ଯିବି। ଗାଁକୁ ଯିବି ତୁ ବି ଗାଁକୁ ଆସିଥିବୁ ଆଉ ଆମେ ଯାହା ଆଉ ତ ପୁଝିକି ଆମେ ଆଗ କଥା ହେବା। ବହୁତ ଦିନ ହେଲା ଆମର ଦେଖା ହେଇନି। ଆମେ ବହୁତ୍ ଟାଇମ୍ ବସିକି କଥା ହେବା। ଆଉ ଗୋଟେ କଥା କହୁଛି ଆମର ଯୋଉ ଅନ୍ୟ ସାଙ୍ଗମାନେ ଥିଲେ ଯୋଉମାନେ ବେଶୀ ହଇରାଣ କରୁଥିଲେ ଆମକୁ ତାଙ୍କ ସହିତ କେମିତି ଯଦି ଟିକେ ଯୋଗାଯୋଗ ହେଇପାରନ୍ତା ମୁଁ ଭାବୁଛି ଏଇ ବର୍ଷ ଖୁଦୁରୁକୁଣି ଓଷା ବେଳକୁ ଆମେ ସବୁ ସାଙ୍ଗ କେମିତି ଏକାଠି ହେଇଯାଆନ୍ତେ। ଏକାଠି ହେଇଗଲେ ଆଉ
ଆଲୋ ମୁଁ ସେମାନଙ୍କୁ ସବୁ ଫୋନ୍ କରିଥିଲି ହେଲା। ସେମାନେ ସବୁ କହିଛନ୍ତି ସେମାନେଙ୍କୁ ବି ଡ଼ାକିଛି ହେଲା। ଆଉ ତତେ କଣ ଖାଲିରେ ଡ଼ାକୁଛି ନା କଣ। ସେମାନଙ୍କୁ ଏଖାଠି କରିକି ତ ଡ଼ାକୁଚି ନା ଆଉ ପୁଣି ସବୁ ସବୁ ସାଙ୍ଗମାନେ ଏକାଠି ହେଲେ ମଜାଟା ଆସିବ। ନହେଲେ ଆମେ ଦିଜଣ ଥିଲେ ଅନ୍ୟ ସାଙ୍ଗମାନେ ସିନା ଆଇଲେ କଣ କଣ ହେଇଥିଲା ସେମାନେ କିଛି କହିବେ ଆମେ କିଛି କହିବା ମଜାମସ୍ତି ହବ। ସେମାନେ ନହେଲେ କଣ ହବ? ସେମାନଙ୍କୁ ବି କହିଛି ତୁ ବି ଆସିବୁ ହେଲା ଆମେ ସମସ୍ତେ ମଜାମସ୍ତି କରିବା ଠାକୁର ପୂଜା କରିବା ଆମ ଛୁଆ ମାନଙ୍କ ସହିତ ମିଶିକି। ଅରୁଆ ଭାତ ସେଇଠି ଭୋଜି କରିବା, ସେଇଠି ପୂଜା କରିବା, ସେଇଠି ସବୁ ସାଙ୍ଗ ହେଇକି ଖାଇବା। ଘରୁକୁ ଆସିଲାଳକୁ ଦଶଟା। ସେଇଠି ସବୁ ଏକାଠି ହେଇକି ମେହେନ୍ଦୀଠୁ ଆରମ୍ଭ କରି ଫୁଲ ତୋଳିବା ପର୍ଯ୍ୟନ୍ତ ସବୁ ଏକ କାଠି କରିଆ ଆଉ ଘରକୁ ବି ଆସିବେନି। ଯେହେତୁ ଆମ ଘର ପାଖରେ ଆଉ କାହିଁ ଘରକୁ ଆସିବା କହୁନୁ?
ହଁ ହଁ ସେଇଆ କରିବା ଆଉ ମୁଁ ବି ଗୋଟେ କଥା ଭାବୁଛି ଏଇ ଆମର ସେଇ ଯୋଉ କୋଠ ଘରେ ଆମର ଯୋଉଠି ପୂଜା ହୋଉଛି ମୁଁ ଭାବୁଛି ଏଇ ବର୍ଷ ଆମେ ଯୋଉ ସାଙ୍ଗସାଥି ସବୁ ଏକାଠି ହେଇଯିବା ଆମେ ଯଦି ହବ ସେଇଠି ରାତିରେ ରହିଯିବା ଘରକୁ ଆସିବାନି ସେଇଠି ସିନା ରହି ଲେ ଆମେ ସମସ୍ତେ ମଜା ମଜଲିସ୍ କରିବା ନା ଆଉ। ଘରକୁ ଆସିଲେ କଣ ଘରକୁ ଆସିଲେ ଘର ଲୋକ କହିବେ ଏ ଖାଇଦେ ରାତି ହେଲାଣି ବାରଟା ହେଲାଣି ଗୋଟେ ହେଲାଣି ଶୋଇପଡ଼ ଶୋଇପଡ଼। ପାଟି କରିବେ ଆମେ ଘରକୁ ସେଦିନ ଆସିବାନି ଆମେ କଣ ଗୋଟେ ମିଛ କଥା କହିକି ଓଷା ନାଁ କହିକି ଆମେ ସେଇଠି ରହିଯିବା ରାତି ସାରା ସେଇଠି ରହିକି ସମସ୍ତେ ସବୁ ସାଙ୍ଗକୁ ଫୋନ୍ କରିଦେବା ସମସ୍ତେ ଆସିବେ ସେଇ ଘରେ ରହିକି ଆମେ ସବୁ ମଜାମସ୍ତି କରିବା ଆଉ
ହଁ ଆମେ ସେଇଆ କରିବା। ତୁ ଏଇ ବର୍ଷ ଆସେ ବା ବଢ଼ିଆ ସେ କରିବା ଆଉ ତୋର ମନେ ଅଛି ନା ନାଇଁ କହିଲୁ? ଆଉ ଆମେ ସବୁ ଯେତେଳେ ଏଖାଠି ହଉ ହେଲା ଆଉ ସେ ଯୋଉ ଭୋଗ କଥା ଭୋଗ ମାଣ୍ଡିଆରେ ମାଣ୍ଡିଆଏ ହେଇଥିଲା ସମସ୍ତଙ୍କୁ ପଇସା ଆଣିଥିବ ଅଳପ ଫଳବୁଦା ଲାଷ୍ଟରେ ଥାଳିଆରେ ଥାଳିଏ ଥାଳିଏ ଭୋଗ ତ ଆଣିବା ସେ ଘରୁ ତା ପରେ ଯୋଉ ଅଳପ ରଖିଥିବା ଏ ରଖିଥିବେ ଆମେ ଏଗୁରା ସବୁ ସାଙ୍ଗ ହେଇକି ଖାଇବା ତୋର ମନେ ଅଛି ନା ନାଇଁ କହିଲୁ କେତେ ମାଡ଼ ଗୋଳ ହେଇ ଖାଉ
ମାଡ଼ ଗୋଳ ତ ମାଡ଼ ଗୋଳ ଆଉ ଜଣେ ରାଶି ଲଡ଼ୁ ନେଇଥିଲା ଗମି ଯାଇଥିଲା ସେ ଯୋଉ ଗମରା ରାଶି ଲଡ଼ୁ ଆଉ ଜଣେ ଖଇ ଭୋଗ ନେଇଥିଲା ସେଥିରେ ଯୋଉ ଧାନ ସେ ଭୋଗଟାକୁ ପୁରା ନଷ୍ଟ କରିଦେଲା କେତେ ସୁନ୍ଦର ଲାଗୁଥିଲା ଭୋଗ ଆମେ ଖାଇଥାନ୍ତେ ସମସ୍ତେ ସିଏ ଯାହା କଲା କଲା ମୋର ସେଇ କଥା ମନେ ପଡେ ସବୁ କଥା ମୋର ମନେ ପଡେ ଆଉ କଣ କରିବି ଏକୁଟିଆ ଯେତେବେଳେ ବସେ ସବୁ ଜିନିଷ ଭାବେ ମୋ ମୁଣ୍ଡରେ ସବୁ ପଶେ ମୁଁ ମନେ ମନେ ଭାବେ ମୋ ପିଲା ଦିନ ଟିକେ ଫେରି ଆସନ୍ତା କି ମୁଁ କେମିତି ଟିକେ ଯାଇକିରି ଓଷା କରନ୍ତି କି ମୋ ସାଙ୍ଗମାନଙ୍କ ସହିତ କିନ୍ତୁ କଣ କରିବା ସମୟର ଏତେ ବିଡମ୍ବନା ଯେ ଆମେ କୋଉଠିକି ବି ଟିକେ ଆଉ ଯାଇପାରୁନି ସମୟର ବହୁତ ଅଭାବ ରହୁଛି ଆମକୁ
ଲୋ ହଉ ହଉ ତାହେଲେ ଶୁଣୁ ମୁଁ ରହୁଛି ହେଲା ଆମେ କାଲି କଥା ହବା ହେଲା ମୁଁ ରହୁଛି ତା ହେଲେ ଆଁ
ହଉ।